ଓ।
କଣ କରୁଛ।
ହଁ ବସିଛି ତମେ଼।
ହଁ ମୁଁ ବି ଏମିତି ଛାତରେ ବସିଛି।
ହୁଁ ଆଉ ଘରେ ସବୁ କଣ କରୁଛନ୍ତି।
ଉ ଘରେ ଏମତି ବୋଉ ରୋଷେଇ କରୁଛି ବାପା ଘରେ ପୁରାଣ ପଢୁଛନ୍ତି।
ହୁଁ ଆମର ବି ମୁଁ ତ ମୋ ପାଇଁ ରୋଷେଇ କରି ମୁଁ। ରୁଟି କରିଦେଇଥିଲି ତ ଅଣ୍ଡା ମୁଁ ମାଛ ଯେହେତୁ ଖାଇନି ଏବେ କେତେଦିନ ହେଲା। ଆ ତ ସେଇଥିପାଇଁ ମୁଁ ଅଣ୍ଡା ଭାଜିକରି ଖାଇକିରି ଆସିଲି ଆଉ। ମମି ବି ତାଙ୍କ ପାଇଁ ମାଛ ରୋଷେଇ କରୁଛନ୍ତି ଯେହେତୁ ଆଜି ବୁଧବାର। ମମି ବି ଖାଇବେ ଘରେ ସମସ୍ତେ ଖାଇବେ ଯେ ବୁଧବାର ଶୁକ୍ରବାର ଆମ ଘରେ ଆଇଁଷ ହୁଏ। କଣ ପାଇଁ ନା ମମି ଖାଆନ୍ତି ଆଉ ବାକି ମୋର ବାବାର ସେମିତି କିଛି ନାହିଁ ଯେ ବାର ସଂକ୍ରାନ୍ତି। ଆଉ ପୂଜା ପର୍ବ ଏମିତି କିଛି ବି ନାହିଁ ଆମେ ଖାଇଦେଉ।
ଆଛା ତ ତମେ କୋଉ ବିି ବାର ପାଳନି ସବୁ ବାରେ ଖାଇଦିଅ।
ଉଁ ହଁ। ଦେଖ ବାର ଯେଉଁ ପର୍ଯ୍ୟନ୍ତ ତୁମେ ଶାଶୁଘରକୁ ଯାଇନ। ସେଇ ପର୍ଯ୍ୟନ୍ତ ତ ତମେ ମାନେ ଫ୍ରିି ଲି ଖାଇପାରିବ। ଶାଶୁଘରକୁ ଗଲା ପରେ ତମର।
ଇଛା ନଥିଲେ ବି ଇଛା ନଥିଲେ ବି। ଆମକୁ ଖାଇବାକୁପଡ ମାନେ ଇଚ୍ଛା ଥିଲେ ବି ଖାଇ ପାରିବନି।
ଖାଇପାରିବାନି ତ ସେଇ ମାନେ ଏଇଥିପାଇଁ ହେଇଲି ବାବା ମାମା। ହଁ ଯେତେବେଳେ ଶାଶୁ ଘର କୁ ଯିବୁ ସେତେବେଳେ ପାଳବୁ ଯାହା କର ପୂଜା ପର୍ବ ଯାହାବି କରିବାର ଅଛି। କରିବୁ ଆଉ ଏମିତି ମାନେ ମୁଁ ଷୋହଳ ସୋମବାର କରିଥିଲି। ତ ଷୋହଳ ସୋମବାରରେ ବାବା କଣ କରନ୍ତି। ମୁଁ ଭାତ ଖାଇଏନି ଷୋହଳ ସୋମବାରରେ ଗୋଟଏ ଥର ହିଁ ଭାତ ଖାଏ। ତ ରାତିରେ ଯେତେବେଳେ ଆମେ କଣ ମିଶିକି ଖାଉ ବାବା ମମି ମୁଁ ଯେହେତୁ ଅଛୁ ଘରେ। ତ ଆମେ ମିଶିକି ଖାଇବାର ଅଭ୍ୟାସ ହେଇଗଲାଣି। ତ ସେଇ ଟାଇମରେ ମୋତେ ରାତିରେ ପଚାରିବେ ଖାଇଲୁଣୁ ଆସ ଖାଇବୁ ମୁଁ କହିବି ନାଇଁ ଖାଇବିିନି ଆଜି ସୋମବାର। ତ ମତେ କହିବେ ହଁ ତୁ ଶାଶୁଘରୁକୁ ଗଲେ କରିବୁ ସୋମବାର ସୋମବାର ଆମ ଘରେ କହନା। ତ ସେଥିପାଇଁ ଆମର ଏତେ ପାଳ ନାହିଁ ମୁଁ ବି ଭାବିଥିଲି? ଷୋଳ ସୋମବାର ପରେ ମୁଁ ଛାଡି ଦେବି ଆଇଁଷ ମାନେ ମତେ ଇଚ୍ଛା ହେଲାଣି ସେ ଟାଇମରେ ଆଇଁଷ ଖାଇବା ପାଇଁ। କଣ ପାଇଁ ଜାଣିନି? ଯେ ଆଉଥରେ ଏମିତି ଗାଳି ଶୁଣିକିରି ଖାଇଲି ଆଉ ଶୁଣିଛି ଦି ତିନି ଥର ସ ସପ୍ତାହ ଗାଳି ଶୁଣୁଛି ପୁରା ତାପରେ ଖାଇଛି ମୁଁ
ମାନେ ଘରେ ବାପା ମା କେବେ ବି ଚାହିଁବେନି ନା ମାନେ କେ ଝିଅ ଆମର କେତେ ଉ ଉପାସ କରୁ କି ଉପାସରେ ରହୁ ବାପା ମା ସବୁବେଳେ ଚାହେଁ ପିଲା ଭଲ ମନ୍ଦ ଖାଉ ତ ଏମିତି ଏ ଉପାସ ରହିବା ଦ୍ଵାରା ବି ଆମର ବଡିର କିଛି ଉପକାରିତା ହଉଛି ଦେଖ ଲୋକମାନେ ଏମିତିରେ ମାନେ ଲୋକମାନଙ୍କୁ ଯଦି ଡକ୍ଟର କହିବ କି ଗୋଟେ ଦିନ ଉପାସ ରହିବା ଦ୍ଵାରା ତମର ବଡିର ମାନେ କଣ ସବୁ ଜିନିଷର ଯଦି ଆମେ ଗୋଟେ କାମ କରୁଛେ ଗୋଟେ ମେସିନ ତ ସେ ଡେଲି କାମ କରିବା କରୁଛି ତ ଗୋଟେ ଦିନି ରେଷ୍ଟ ନଉଛି କି ନାଇଁ?
ହୁଁ।
ଠିକ୍ ସେମିତି ଆମ ବଡିର ବି ଗୋଟେ ମେସିନ ଅଛି ମାନେ ବଡିର ସବୁ ପାର୍ଟରେ ମେସିନ ଅଛି। ତ ବଡି ଯଦି ସବୁଦିନ ଆମେ ସବୁ ପ୍ରକାର ଖାଦ୍ୟ ଖାଇବା ତ ବଡିକୁ ରେଷ୍ଟ ମିଳିବନି ନା। ତ ଯଦି ମନ ଇଚ୍ଛା ଆମେ ସବୁବେଳେ ଏମତି ସବୁ ଗାଈ ଖାଇଲା ପରିକା ସବୁ ଚରିବା ତ ସବୁ ଜିନିଷ ଖାଇବା। ତ ଆମ ବଡିକୁ ବି ଖରାପ ହବ ବଡି ମାନେ ଅଧିକରେ ରୋଗ କୋଉଥିପାଇଁ ହଉଛି? ଖାଦ୍ୟଟା ଆମର ଭଲସେ ଡାଇଜିନ୍ ହଉ ନି ମାନେ ଯୋଉଟା ଆମର ଫୁଡ ପଏଜନ କେବେ କେବେ ବି ହଉଛି କି ନାଇଁ? ଫୁଡ ପଏଜନ ବି ହଉଛି। ତ ଯଦି ଆମେ ଯେମତି ଆମେ କୌଣସି କାର୍ଯ୍ୟଲେ ଯେମତି ମେସିନକୁ ଆମେ ରେଷ୍ଟ ଦେଉ ଠିକ ସେମିତି ଆମର ବଡିକୁୁ ବି ରେଷ୍ଟ ଦରକାର ତ ଅ କମସେକମ୍ ସପ୍ତାହକୁ ତ ଥରେ ଯେ ଯିଏ ଜାଣିଛି ସେ ସପ୍ତାହକୁ ଥରେ ତ କମ୍ ସେ କମ୍ ମାସକୁ ଥରେଟେ ତ ଭୋକରେ ରହିବା ଦ୍ଵାରା ଆମ ବଡି ରେଷ୍ଟ୍ ପାଇବ ଏବଂ ବଡି ଭଲ ସେ ଚାଲିବ ତ ମୁଁ ଭଗବାନଙ୍କୁ ଯେହେତୁ ବିଶ୍ଵାସ କରେ ତା ସହିତ ଆମ ଦେଖ ସାଇଣ୍ଟିଫିକାଲି ଆମର ଭୋକରେ ଭୋକରେ ରହିବାକୁ କୁହାଯାଏ। ବାକି ଆମର ମାନେ ଲୋକ ପରମ୍ପରା ମାନେ ଭଗବାନ ବିଶ୍ଵାସୀ ଈଶ୍ଵର ବିଶ୍ଵାସୀ ଯୋଉମାନେ ସେମାନେ ଉପବାସ ନାଁ ରେ ପାଳନ୍ତି। ଯୋଉମାନେ ସାଇଣ୍ଟିଫିକାଲି ସେମାନେ ଅ ମାନେ ଉ ମାନେ ସେମାନେ ଭୋକରେ ରହନ୍ତି ଆ ବାକି ଆମେମାନେ ମୁଁ ଯେହେତୁ ପାଠ ପଢିଛି ତ ବିଜ୍ଞାନକୁ ସପୋର୍ଟ କରିବା ସହିତ ମୁଁ ଭଗବାନଙ୍କୁ ବି ବିଶ୍ୱାସ କରି ଦେଖ ଯଦି ଆମେ କହିବା ଈଶ୍ୱର ବୋଲି ଦୁନିଆରେ କିଏ ନାହାନ୍ତି? ତ କିଛି ତ ଶକ୍ତି ଅଛି। ଯୋଉଟା ଯାହା ଦ୍ଵାରା ଆମର ଦିନ ରାତି ହଉଛି। କିଛିଟା ଅସମ୍ଭବ ସମ୍ଭବ ହଉଛି ଯୋଉ ଜାଗାରେ ମାନେ ଅ ଆମର ଜାଣିଥିବା କର୍କଟ ଯାହାକୁ ଆମେ କ୍ୟାନସର ରୋଗ କହୁଚେ।
ହୁଁ।
ତ ଯୋଉଠି ମାନେ କ୍ୟାନସର ରୋଗୀ ଯୋଉମାନେ ଯୋଉଠି ଡକ୍ଟର ମାନେ ଫେରଇ ଦିଅନ୍ତି ସେଠି କେତେକ ଠାକୁରଙ୍କ ଆଶୀର୍ବାଦ ଯୋଗୁ ସେମାନେ ନୂଆ ଜୀବନ ପାଇଥାନ୍ତି ତ କିଏ ତ ଏମୀ ଈଶ୍ୱର ଅଛନ୍ତି ତ ଈଶ୍ୱର ଓ ଈଶ୍ୱର ହଉ କି କେଉଁ ବି କୌଣସି ବି ଅଜଣା ଶକ୍ତି
ଆମେ ଏଇଟା ଆମେ ମାନିବା ଦରକାର ଯେ ସମସ୍ତଙ୍କ ଭିତରେ ଈଶ୍ୱର ଅଛନ୍ତି। ଆଉ ବାକି ଯୋଉମାନେ ମାନୁନାହାନ୍ତି ତ ସେମାନଙ୍କ କଥା ଛାଡି ଦିଅ।
ତ ସେ ଈଶ୍ୱର-ଈଶ୍ୱର ନ ହୁଅନ୍ତି ପଛେ କିଛି ତ ସତ୍ୟ ଅଛି ଯାହା ଦ୍ଵାରା ଦିନ ରାତି ହଉଛି। ମାନେ ଅସମ୍ଭବ ସମ୍ଭବ ହଉଛି ମାନେ ଏ ମାନେ କି ମାନେ ଏ ସଂସାର କେମିତି ଚାଲୁଛି ଏତେ ବଡ ସଂସାରର ନିୟନ୍ତ୍ରଣ କିଏ କରୁଛି? କଣ ମଣିଷ ସବୁ କିିଛି ନିୟନ୍ତ୍ରଣ କରୁଛି ଜଣେ ମଣିଷ କଣ ସବୁ କିିଛି ନିୟନ୍ତ୍ରଣ କରିପାରୁଛି? କିଛି ତ ଗୋଟେ ତା ପାଖରେ ଶକ୍ତି ଥିବାରୁ ଯାହାକୁ ଆମେ ଉପର ବାଲା ବା ଈଶ୍ଵର କହୁଛେ ମାନେ ସାରା ବିଶ୍ଵ ବ୍ରହ୍ମାଣ୍ଡ କୁ ସିଏ ନିୟନ୍ତ୍ରଣ କରୁଛି। ତ ଏଇଥିପାଇଁ କୁହାଯାଏ କିଛିଟା ଅଜଣା ଶକ୍ତି ବା ଈଶ୍ଵର।
ଯାହାକୁ ଆମେ ଭ
ତ ଆପଣ ଈଶ୍ୱରଙ୍କୁ ବିଶ୍ଵାସ କରନ୍ତି ନା ନାଇଁ? ହଁ ତ ଆପଣ ଇଶ୍ୱର
ଏବେ ବାକି କରେନି।
ହୁଁ କିଛିଟା ଆ ସେ କହନ୍ତି ନା ଭାଗ୍ୟର
ସେମିତି କିଛି ନାହିଁ ଯେ ଆମେ ଯୋଉ ଜିନିଷ ମାଗିବା ସେଇ ଜିନିଷ ହିଁ ମିଳିଯିବ।
ଡେନି ତ
ହଁ ନା ସେ ଏମିତି ତ କହିପାରିବାନି ଯେ ଆମେ ଆମକୁ ଏଇଟା ଦରକାର ମାନେ ଆମ ମିଳିଯିବ ସେମିତି ତ କିଛି ନାହିଁ। ଯଦି ଆମେ କିଛି ଗୋଟେ ମାନେ ଆମକୁ ଆମଠୁ ଯଦି କିଛି ଗୋଟେ ହରୁଛି। ତ ସେଇ ଜାଗାରେ ଆମ ପାଇଁ ବେଟର୍ ଥାଇପାରେ ନାଇଁ ଯଦି ଆମେ କିଛି ଅଲଗା ଆମ ଆମ ପାଇଁ କିଛି ଅଲଗା ଲେଖା ହେଇଥିବ ସେଇଟା ହିଁ ମିଳେ ଆମଟିକି। ଏମିତି ନାହିଁ ଯେ ଆମେ ଭୋକ ଉପାସରେ ଉପବାସ କରିକିରି ଏଇଟା ତାକୁ ଆକୁ ସମସ୍ତିଙ୍କି ମାଗିଦେଲେ ଆମକୁ ମିଳିଯାଏନି। ଆମ ପାଇଁ କିଛି ବେଟର୍ ଥିବ ନହେଲେ ଆମ ଆମ ଲାଇନ୍ ହିଁ କିଛି ଅଲଗା ଥିବ ତ ସେଇଥିପାଇଁ ଅଲଗା ହୁଅନ୍ତି ସମସ୍ତେ।
ତ ଆମେ ଯେବେ ଭଗବାନଙ୍କୁ କିଛି ମାଗୁଛେ ତ ଭଗବାନ ଯଦି ଆମକୁ ଆମ ଇ ଇଚ୍ଛା ମୁତାବକ ଜିନିସ ନ ଦିଅନ୍ତି ତ ଆମେ ଭଗବାନ୍ ଙ୍କ ଉପରେ ରାଗ ଅସୁଛି କି ଭଗବାନ ମୋତେ ଏଇଟା ଦେଲେନି। ତ ଆମେ ସେଇଟା ବୁଝିବା ଦରକାର ଯଦି ଆମର ଏତେ ଦରକାର୍ ସତ ଭଗ୍ ଭଗବାନ ଆମକୁ ସେ ଜିନିସ ଦେଲେନି ତ ସେଥିର ବି କିଛି ରିଜନି ଥିବ ମାନେ ଯଦି ଭଗବାନ୍ ସବୁ ଦରକାର୍
କୁ ଅଲଗା କିଛି ତା ଠୁ ଆମ ପାଇ ଅଲଗା କିଛି ରହିଥାଇ ପାରେ। ନାଇ ଯଦି ତା ଠୁ ବେ ଟର୍ ବି ଥାଇ ପାରେ କିଛି ଆଉ ନାହିଁ ଯଦି ଆମର ସକ୍ସେସ୍ ବି କିଛି ଥାଇ ପାରେ ଯେହେତୁ ତା ଦ୍ଵାରା ହେଇପାରେନି। ତ ଏମିତି କିଛି ଥାଏ। ମୁଁ ଜାଣିଛି।
ତ ଆମେ ମାନେ ସେ କହିଲା ପରିକା ନା କ ମାନେ କଥା ଅଛି କଥାରେ ଅଛି। ଇଶ୍ୱର ଯାହା କରନ୍ତି ପ୍ରାଣିର ମଙ୍ଗଳ ପାଇଁ ଯଦି ଆମେ ଜଣଙ୍କୁ ଏତେ ଯଦି ଭଗବାନ୍ କୁ ଏତେ କଷ୍ଟ କରି ଜିନିସ ମଗୁଛେ ଏତେ କଷ୍ଟ ସହିଲା ପରେ ଯୋଉ ପା ଆପଣ କହିଲେ ଷୋଳସୋମବାର୍ ଷୋଳ ସୋମବାର୍ ବ୍ରତ ବହୁତ୍ କଷ୍ଟ ତ ଷୋଳସୋମବାର୍ କରି ଯଦି ଆମେ କିଛି ଆମ ମାଗୁଛେ ତ ଭଗବାନ ସେଇଟାକୁ ଆମକୁ ନ ଦେଲେ ତ ବୁଝିବା ବୁଝିଯିବା କଥା କି ତାଠୁ ଅ ମାନେ ଭଲ ଜିନିଷ ଅଛି। ଅବା ଯଦି ଆମେ ତାକୁ ପାଇ ବା ମାନେ ଯଉଟା ଆମେ ଚାହୁଛେ ସେଇଟା କରିବା ତାହା ଦ୍ୱାରା ଆମର କିଛି କ୍ଷତି ହେବ। ତ ସବୁରି ମୂଳରେ କିଛି କାରଣ ଥାଏ। ଏମିତି କି ଗୋଟେ ଗଛରୁ ପତ୍ର ବି ପଡେ ସିଏ ଆଉଗୋଟେ ନୂଆ ପତ୍ର ହବାପାଇଁ। ତ ଉଁ ଏବେ ମଣିଷର ମୃତ୍ୟୁ ବି ହେଇଥାଏ। ମାନେ ସମସ୍ତେ ଭାବନ୍ତି ମାନେ ଅ ଯିଏ ଜାଣିଚି ମାନେ ଯିଏ କମ୍ ବୟସରେ ମରି ଯାଉଛନ୍ତି ସେମାନେ ହିଁ ମାନେ ଏ ଏ ସଂସାରର ମୁ କ୍ତି ପାଉଛନ୍ତି ଯୋଉମାନେ ଏଇଠି ଏ ଆମର ମର୍ତ୍ତ୍ୟପୁରରେ ରହୁଚନ୍ତି ସେମାନେ ସବୁ ଦୁ ଦଃଖ କଷ୍ଟ ପାଉଚନ୍ତି କହନ୍ତି କୁଆଡ଼େ ମାନେ ଅଧିକ ପୁଣ୍ୟ କଲେ ଏ ମାନେ ମଣିଷ ଜିବନ ସବୁଠୁ ଭଲ। କିନ୍ତୁ ମଣିଷ ଜୀବନ ହିଁ ସବୁଠୁ କଷ୍ଟ। କାରଣ ଗୋଟେ ମଣିଷ ହିଁ ସବୁକିଛି ସ ମାନେ ଜାଣିପାରେ କଷ୍ କଣ ଯନ୍ତ୍ରଣା, କଣ ସ୍ନେହ, କଣ ଭଲ ପାଇବା କଣ ମୋହ କଣ, ମାୟା କଣ, ଲୋଭ କଣ, ତା ସହିତ ହିଂସା, ଅହିଂସା ମାନେ
ଦେଆଁ ତାପରେ ବି ଏଇଟା ଆମର ଅଛି ଯେ କିଛି ସାତ କୋଟି ଏମିତି କିଛି ପରେ ମଣିଷମ୍ ଜିମ୍ନ ମଣିଷ ଜନ୍ମ ଗୋଟେ ଥର ହିଁ ସମସ୍ତିଙ୍କି ମିଳେ। ତାପରେ ବି ସେମିତି କିଛି ପୁଣ୍ୟ କରିଥିଲେ ସାତ ଜନ୍ମରେ ନା ଏମିତି କିଛି ଜନ୍ମରେ ତମେ ଯଦି ସେ ସେତିକି ପୁଣ୍ୟ କରିଥିବ ତାହଲେ ତମକୁ ମଣିଷ ଜନ୍ମ ମିଳିବ ଏବେ ମାନେ ଗୋ ଗୋଟେ ଗୋଟଏ ଜାଗାରେ କଣ ହୋଉଚନ୍ତି ବିଷ ଖାଇଦୋଉଚନ୍ତି ଦୌଡ଼ି ଦେଉଚନ୍ତି। ମାନେ ମା ଆକୁ ଆ ସହ ମ୍ୟାରେଜ ହେଇପାରିଲାନି କଣ ହେଲାନି ତ ଦୌଡ଼ି ଦେଇକି ମରିଯାଉଚନ୍ତି। ଏମିତି କିଛି ହୋଉଚି କିନ୍ତୁ ଆ-ଆର କିଛି ମାନ ନ ଥାଉଚି।
ହୁଁ।
ତମ ପାଇଁ ସେମିତି କିଛି ବେଟର ଥାଇପାରେ। ନାଇଁ ଯଦି ତମର ଅଲଗା କିଛି ସକ୍ସେସ୍ ଥାଇପାରେ। ମାନେ ତୁମଠୁ କିଛି ତ ଗୋଟେ ମାନେ ଭଲ ପାଇଁ ହିଁ ସିଏ ତୁମର କରୁଚି। ନାଇଁ ଯଦି ତା ପାଖରେ ତମେ କିଛି ବି ଅସୁବିଧା ହୁଏ ସେଥିପାଇଁ ସିଏ ତମର କିଛି ଭଲ କରୁଚି। ସିଏ କେବେ ମନ୍ଦ ଖ ମାନେ ଖରାପ ତମର କରିବାକୁ ଚାହୁଁନି ଯଦି ଚାହିଁଥାନ୍ତେ ତାହେଲେ ଆଜିପର୍ଯ ନ୍ତ ତମର କେବେ ଭଲ ହେଇନଥାନ୍ତା। ତ ସେଥିପାଇଁ ମୋ ହିସାବରେ ତ ଏସବୁ କିଛି କରିବାର ନାଇଁ। କାରଣ ମଣିଷ ଜନ୍ମ ଗୋଟେ ଥର ପାଉଚ ତ ଯେତିକି ବି ଦିନେ ବଞ୍ଚୁଚ ଏମିତିନେ ଏବେ ଏ ଆଗକାଳର ଲୋକମାନେ କଣ ଏବ ଏବ ମାନେ ଶହେ ଆଠ, ଶହେ ଦଶ, ଏମ ଏମିତି ବର୍ଷ ବଞ୍ଚନ୍ତି। ତ ଏବ କାଳର ଲୋକମାନଙ୍କୁ ଦେଖିବ ମାନେ ପ ପଚାଶେ ଷାଠିଏ ଏବଭ ହୋଉଚି ଅଶୀ ଏ ତା ପରେ ସମସ୍ତଙ୍କ ଡେଥ୍ ହୋଉଛି। ତ ସେତିକି ମାନେ ଯେତିକି ବି ବଞ୍ଚୁଚ ତମ ଆୟୁଷ ଯେତିକି ବି ଅଛି ତମେ ଏ ଏତିକି ଦିନ ପାଇଁ ଆଇଚ କି ଯାହା ପାଇଁ ବି ଆଇଚ ତମେ ଯେତିକି ଦିନ ପାଇଁ ଆଇଚ ବାସ୍ ଖୁସିରେ ରୁହ। ଏମିତି ନାଇଁ ଯେ ଆଜି ଅଛେ କାଲିକି ବି ନଥିବା। ଏମିତି କିଛି ନାହିଁ ଯେ ଆମେ ଗ୍ୟାରେଣ୍ଟି ଦେଇ କରିପାରିବା କହିପାରିବା ଯେ ଆମେ କାଲିକି ରହିବା। ଏମିତି ୟୁଜ୍ କଲେ ଆମର କିଛି ବି ହେଇଯାଏ। ବର୍ଷା ହେଲା ଘଡଘଡି ମାରିପାରେ ନାଇ ଯଦି ହାର୍ଟ ଆଟାକ୍ ହୁଏ ଆ ଦେହ ଖରାପ ହୁଏ ତ ଆମେ ସେ ଯେ ମାନେ ଏଇ କଥା ତ ଆମେ ଆଜି ରା ମାନେ ମନରେ ତ ରଖିନେ ଯେ ଆମକୁ ଏଗୁଡା କିଛି ହବନି ଯଦି ହେଇଯାଏ ସାଙ୍ଗେ ସାଙ୍ଗେ ତାହେଲେ ନାଇଁ ଯଦି ଆମ ଦେହ ଭିତରେ କିଛି ରୋଗ ଥିବ
ହଁ ତାର ଟାଇମ ହେଇ ଯାଇସି ରଖୁଚି।
ହଁ।